ନମସ୍କାର।
ନମସ୍କାର।
ଆଉ କଣ କରୁଛନ୍ତି।
ଅଫିସରେ ଅଛି ତମେ କଣ କରୁଛ।
ଏଇଠି ଭୋଜି କରୁଛୁ ତ ଆରେଞ୍ଜ କରୁଛୁ ସବୁ ଆଉ।
ଆଚ୍ଛା ଆଚ୍ଛା ମାନେ କଣ ବ୍ୟାଚ ଫିଷ୍ଟ ହଉଛି ନା କଣ।
ନା ନାଇଁ ଖେଳିବାକୁ ଯାଉ ଚମ୍ପିଆନ୍ ହେଇ ଥିଲୁ ଆମ ଓନର ଭୋଜି ଦଉଛି ତ
ଓହୋ କ୍ରିକେଟ।
ଆଜ୍ଞା।
ହଁ ବଢିଆ ବଢିଆ
ତ ଆପଣ ଖାଇଚ ଖିଆ ପିଆ ସଇଲାଣି?
ହଁ ଜଳଖିଆ ଖାଇଥିଲି ବୁଟ ଖାଇଥିଲି ଆଉ ବୁଟ ସିଝା ଆଉ
ଓ ହଁ
ହୁଁ ଆଉ ତମେ କଣ ଖାଇଥିଲ ସକାଳେ?
ମୁଁ ଜଳିଖିଆ ହେଇଥିଲି ପିଠା
ଆଚ୍ଛା ପିଠା ଖାଇଥିଲ
ଆଜ୍ଞା।
ବହୁତ ବଢିଆ, ଏବେ କଣ ଭୋଜି ହବ ତମର?
ଏବେ ଭାତ, ମଟନ୍, ସାଲଟ୍।
କ୍ରିକେଟ୍ ମ୍ୟାଚ ବିଷୟରେ କିଛି କହିବ କି, ମାନେ କେମିତି କଣ କେତେ ଇଏ ହୁଏ?
କ୍ରିକେଟ ମ୍ୟାଚ୍, ସେମିତି କ୍ରିକେଟ ମ୍ୟାଚ୍ ଖେଳିଲେ ମାନେ ଲାଷ୍ଟ ପର୍ଯ୍ୟନ୍ତ ଟିକେ ଧୈର୍ଯ୍ୟ ଧରିବାକୁ ପଡିବ, କିନ୍ତୁ ଯୋଉ ଯୋଉ ମ୍ୟାଚ୍ ହାରିଯାଆନ୍ତି ଏଁ ଯେ ଦୁନିଆରେ ଯେତେ କଷ୍ଟ ଥାଉ, ଗୋଟେ ମ୍ୟାଚ ହାରି ରୁଲସ ତ ସବୁ ଅଛି, ଓଭର ଅଛି ପାଞ୍ଚ ଓଭର୍ ଦଶ ଓଭର୍ ତାପରେ କ୍ରିକେଟରେ ଉଁ ଯୋଉ ଗୁରା ଖେଳନ୍ତି, ଯୋଉ ଟିଭି ମାନଙ୍କ ଯୋଉରା ଇଏ ଖେଳନ୍ତି ତାଙ୍କର ସବୁ ଅଛି ଲେଗ ଏଲବ ସବୁ ଅଛି ଆମ ଏପଟ ଲୋକାଲ ଏରିଆ ତ ସେଗୁଡା କିଛି ନାହିଁ। ସବୁ ସର୍ଟ ବାଉଣ୍ଡରି, ଲଙ୍ଗ ବାଉଣ୍ଡରୀ ଅଛି ସବୁ।
ହୁଁ।
ସର୍ଟ ବାଉଣ୍ଡରିଙ୍ଗ ମାନେ କଣ? ଲଙ୍ଗ ବାଉଣ୍ଡରିଙ୍ଗ ମାନେ କଣ?
ସର୍ଟ ବାଉଣ୍ଡରିଙ୍ଗ ମାନେ ଖାଲି ଚାରି, ଆଉ ଲଙ୍ଗ ବାଉଣ୍ଡରିଙ୍ଗ ଛ କା ଚାରି ମିଶାମିଶି ଆଉ।
ଓ ହୋ।
ହୁଁ।
ଆଚ୍ଛା କେତେ ଜଣ ଟିମ୍ ରୁହନ୍ତି?
ସେମତି ପନ୍ଦର ଜଣ ଟିମ୍ ରେ ସିଲେକ୍ଟ ହୁଅନ୍ତି, ତା ଦେହରେ ଏଗାର ଜଣ ଖେଳନ୍ତି ଆଉ।
ଆଚ୍ଛା
ଚାରି ଜଣ ଏକ୍ସଟ୍ରା ଥାଆନ୍ତି ମାନେ ଇଞଜଡ୍ ଯିଏ ହୁଏ, ତାଙ୍କ ଜାଗାରେ ଖେଳନ୍ତି ଆଉ।
ହଁ।
ହୁଁ - ହୁଁ।
ଆଉ ଆମ ଓଡ଼ିଶାରୁ କିଏ କିଏ ଖେଳୁଛନ୍ତି କି କ୍ରିକେଟ୍, ନ୍ୟାସନାଲ୍ ଲେବୁଲରେ?
ଆଉ ସେମିତି ତ ଓଡିଶାରୁ, ଓଡିଶାରେ ତ ବେଶୀ ପିଲା କି ଚାନ୍ସ ହିଁ ପାଆନ୍ତିନି। ନେସନାଲ୍ ରେ କାଇଁ କହିଲ, ଓଡ଼ିଶା ପିଲାଙ୍କୁ ବେଶୀ କେହି ଗୁରୁତ ଦିଅନ୍ତିନେଇ, ଯାହା ଦେଖିବ ସବୁ ବାହାର ପିଲା ନାଇଁ ନାଇଁ ମୁମ୍ବାଇ ଫୁମ୍ବାଇ ଏଗୁରା ପିଲା ସବୁ ଖେଳୁଥିବେ, ମାନେ ଆଦିବାସୀ ପିଲା ବେଶୀ ଖେଳୁଥିବେ। ଏଇମାନେ ସବୁ ବେଶୀ ଖେଳୁଥିବେ? ତାପରେ ଓଡିଶାରୁ ଦି ଜଣ ବି ଯୋଉ ଯାଇଥିଲେ, ଆଇ ପି ଏଲ୍ ଖେଳୁଥିଲେ ମାନେ ଗୋଟେ ମ୍ୟାଚ ବି ତାଙ୍କୁ ଖେଳେଇ ନାହାନ୍ତି, ଖାଲି ଫିଲ୍ଡି ଜଗେଇ ଦେଇଛନ୍ତି। ତାପରେ ଠୁ ସେଇ ବର୍ଷରୁ ତା ବସେଇ ମାନେ ବାହାର କରିଦେଲେ ତ ଆଉ। ଖାଲି ସେମାନେ ନାଁ ଟା ପକେଇଥିଲେ ବେ, ତାଙ୍କୁ ନେଇ ଥିଲେ, ନହେଲେ ନାଇଁ ଓଡ଼ିଶା ପିଲାଙ୍କୁ ବେଶୀ ଗୁରୁତ୍ୱ ଦିଅନ୍ତିିନି।
କାରଣ କଣ ତା ପଛରେ, କଣ ପାଇଁ ଏତେ ଗୁରୁତ୍ୱ ଦିଅନ୍ତିନି?
କାହିଁକିନା ଓଡ଼ିଆ ଓଡ଼ିଶା ପିଲା ଗୁରା କଣ କହିଲେ ବେଶୀ ହିନ୍ଦୀ, ଇଂଲିଶ କହି ପାରନ୍ତି ନାହିଁ ଠିକ୍ ସେ। ସେଇଥିପାଇଁ ପିଲାଙ୍କୁ ନିଅନ୍ତିନି ବେଶୀ ପରା, ଆଉ କାହିଁ କହିଲେ ବାହାର ପିଲା ଯୋଉମାନେ ଯାଆନ୍ତି, ସେମାନେ ପୁରା ତାଙ୍କର ପର୍ଫେକ୍ଟ ହିନ୍ଦୀ ପୁରା ଇଂଲିଶ ପୁରା ଇଏ ତାଙ୍କର, ସେମାନଙ୍କ ସହି
ହିନ୍ଦୀ ଇଂଲିଶ କଣ ଅଛି, ଯୋଉମାନେ ଅଛନ୍ତି ଧୋନି ହଙ୍ଗା , ସେମାନେ କଣ ଆଗରୁ ଶିଖିଥିଲେ କି?
ସିଏ ସବୁ ବାହାର ପିଲା ନ, ସେମାନେ କଣ ଓଡିଶା ସେମାନେ କେହି ଓଡିଶା ପିଲା କେହି ନଥିଲେ। ସେ ସବୁ ବାହାରେ ରହି, ତାଙ୍କର ସବୁ ହିନ୍ଦୀ ଆଗରୁ କଥାବାର୍ତ୍ତା ତାଙ୍କର ସବୁ ହିନ୍ଦୀ ଆଗରୁ।
ଆଚ୍ଛା।
ତାପରେ ବି ସେମାନେ ସବୁ କଣ କହିଲେ ସବୁ ଗରିବ ଘରର ପିଲା କେହି ବି ଧନୀ ନଥିଲେ ସେତେବେଳେ ଆଉ ଏବେ ତ ସବୁ ପଇସା ଦେଇକି ସବୁ ଖେଳୁଛନ୍ତି ଆଉ ସେମିତି ଖେଳିଲେ ତ କାହାକୁ ବି ନଉନାହାନ୍ତି ବେଶୀ।
ଆଚ୍ଛା। ଆଉ ଆଜି କଲେଜ ଯାଇନାହାନ୍ତି?
ନା ନାଇଁ ଭୋଜି ବି ହଉଛି ଆଉ କଲେଜ ଯିବି। ଆପଣ କୋଉ ଅଫିସ୍ ମାନେଣ ବାହାରେ ରହୁଛନ୍ତି।
ମୁଁ ନାଇଁ ହଁ ମୁଁ ଏ ଭୁବନେଶ୍ୱରରେ ହିଁ ରହୁଛି।
ହ ଓହୋ।
ହ ଆମର ଗୋଟେ ଇନଚୁଟ ରହୁଛି ଏଇଟା ସମସ୍ତଙ୍କଆର୍ଟ୍ସ କାମେର୍ସ ସାଇନ୍ସ ସମସ୍ତଙ୍କ ପାଇଁ ଏଇଟା ତ ଯେମିତିକି ତୁମେ କମ୍ପ୍ୟୁଟର କୋର୍ସ କରୁଛ ସେଇ ସବୁ କୋର୍ସେସ୍ ରହିବ ବଟ୍ ଏଇଟା ଆମର ରଛି ଆ ଜବ୍ ଗ୍ୟାରେଣ୍ଟି ରହିବ ହଣ୍ଡେଡ ପରସେଣ୍ଟ ଆମେ ଯାହାବି କୋର୍ସ କରୁ ପିଜି ଡି ସି ଏ ପରିଶ ତ ହଉନି ତା ଅଣ୍ଡରରେ ଯାହା ବି ଆସେ ଟାଲି ଜିଏସ୍ ଟି ଭି ଏସ୍ ଆଇ ଏସ୍ଏ ବି ଏଇସବୁ ଯାହାବି ଆସୁଛି ତମେ ସବୁଏଠି ଟ୍ରେନିଂ ଦିଆହେବ। ତା ପରେ ତୁମକୁ ଜବ୍ ଦିଆହେବ ହଣ୍ଡ୍ରେଡ଼ ପରସେଣ୍ଟ ଜବ୍ କିନ୍ତୁ ରହିବ
ହଁ।
ହୁଁ।
ପିଲା ସେଠି କରିଥିବେ ଆଉ
ବହୁତ ପିଲାମାନୋନ ଭୁବନେଶ୍ୱରରେ ଏବେ ନୂଆ ଓପନ ହେଇଛି ତ କେହି ଜାଣିନାହାନ୍ତି ଆୱାରନେସ୍ ହେଲେ ସମସ୍ତେ ସେ ଆସିବେ ଏଇଟା ଆ ମାନେ ହଁ ସତେଇଶ ବର୍ଷର କମ୍ପାନୀ ଇଷ୍ଟିଚୁଟଯେହତୁ ରହୁଛି ଏଟା ବାହାରେ ବହୁ ଭଲରେ ଚାଲିଛି। ଆଉ ଏଇଟା ଲୋକ ଜାଣିଲେ ଯାଇକି ଭଲରେ ଚାଲିବ ମାନେ ଆଉ ଦି ତିନି ମାସ ଲାଗିବ ଟିକେ ଯେହେତୁ ଦି ମାସ ଲଗଇନ ହେଇଛି ତ ଲୋକ ଜାଣିଲେ ହିଁ ତ ଆସିବେ ନା ନ ଜାଣିଲେ ଲୋକ କେମିତି ଆସିବେ। ସେଇଟା ହିଁ ହଉଛି ଆଉ ଯିଏ ଯିଏ ଜାଣୁଛନ୍ତି ଜଣେ ଜଣେ ଆସୁଛନ୍ତି। ଟିକେ ସମୟ ଲାଗିବ ଆ ହୁଁ
ଆଉ
ହଉ ବି ଘରେ ସବୁ ଟିକ ରହୁଛନ୍ତି।
ଘରେ ଘରେ ଆମର ବାପା ମାମା ଦୁଇ ଭାଇ ଅଛନ୍ତି। ତାପରେ ମୁଁ
ସବୁ ଏକାଠି
ହଁ ତାପରେ ଦଦା ବାବା ଦଦା ବି ରହୁଛନ୍ତି। ତାଙ୍କର ଦିଟା ପୁଅ ଜେଜେମା ବି ଅଛନ୍ତି,
ସବୁ ଜଏଣ୍ଟ ଫ୍ୟାମିଲି?
ହଁ ଜଏଣ୍ଟ ଫ୍ୟାମିଲ ଆମର। ଜେଜେ ଥିଲେ ଜେଜେ ଅ ଏବେ ନାହାଁନ୍ତି ଜେ ପାଞ୍ଚ ଛ ବାର୍ କରି ଗଲେଣି ନହେଲେ ଆଉ ସମସ୍ତେ ଅଛନ୍ତି। କିନ୍ତୁ ଗାଁ ଠେଇ ସମସ୍ତେ ରହୁଛନ୍ତି ମୁଁ ତ ବାହାରେ ରହୁଛି ଭାଇ ବି ଏଇଠି ରହୁଛନ୍ତି ବଡ ଭାଇ
ଓ ହୋ।
ଆଉ ଖାଇବାକୁ କଣ ଭଲ ଲାଗେ?
ମତେ ନନ୍ ଭେଜ୍
ଆଉ ଏତେ ଭଲ ନୁହଁ ଖାଇଲେ।
ହଁଁ ଅ ବେଶୀ ଖାଏନି ବାର ଦେଖିକି ଖାଏ ଆଉ କିନ୍ତୁ ଭଲ ଲାଗେ
ଓଡିଆ ଘର ତ କଣ ଏଟା ହିଁ ରୁହେ। ଓଡିଆ ଘର କଣ ସବୁଦିନ ଖାଇପାରିବେ ମୋତେ ଅ ବେଶୀ ଭେଜ୍ ଆଇଟମ୍ ହିଁ ଭଲ ଲାଗେ ସାଧା ଆଇଟମ୍ ଯାହା ରହେ।
ଆଉ ଆମିଷରେ କେବଳ ଚିକେନ ହିଁ ଖାଏ ଆଉ ମୋତେ ସେମିତି କିଛି ଭଲ ଲାଗେନି ବେଶି।
ଓ ହୋ।
ହୁଁ
ସକାଳେ ଚକୁଳି ସାଙ୍ଗରେ କଣ ଖାଇଥିଲେ?
ଚକୁଳି ନୁହ ଏ ଜଳଖିଆ ଆସିଥିଲା ପିଠା ଆଉ ତରକାରୀ ଆସିଥିଲା।
ଆଛା ଆଚ୍ଛା ଆଛା। ଘରେ କଣ ମାଆଙ୍କର ଟିକେ ଦେହ ଖରାପ ହେଇଯାଇଛି। ସେ ଏବେ ମାନେ ଥିଲେ ମେଡିକାଲରେ ଥିଲେ ଏବେ ଚାରି ଦିନ ହେଲା ଘରକୁ ଯାଇଛନ୍ତି ମାଆଙ୍କର ଜେଜେ ମାଙ୍କର
ତ ସେ ଓ ହୋ।
ହୁଁ ଯେହେତୁ ତାଙ୍କର ବୟସ ହେଲାଣି ତ ତାଙ୍କର ଟିକେ ବ୍ରେନ ଷ୍ଟୋକ୍ ମାରିଦେଲା ବେନ୍ ଷ୍ଟୋକ୍ ମାରିବାରେ ତାଙ୍କର ଗୋଟେ ପଟ ସାଇଡ଼୍ ଡାହାଣ ପଟ ଟିକେ ପାରଲିସେଶ୍ ଭଳିଆ ହେଇଗଲା। ସିଏ ବି ମାନେ ଚାଲି ପାରୁନାହାନ୍ତି। ପଡ଼ିକି ହିଁ ଅଛନ୍ତି ରିକଭରି ହବା ପାଇଁ ଡକ୍ଟର କହିଛନ୍ତି। ହଁ ବ୍ରେନ୍ ଷ୍ଟ୍ରୋକ୍ ମାରିଲା ନା ଆଉ ଗୋ ଟେ ପଟ ବ୍ରେନ ଷ୍ଟ୍ରୋକ ମାରିଲା ମାନେ ସେପଟ ସାଇଟ ଟା ପୁରା ଇଏ କରିଦବ।
ହୁଁ।
ସିଏ ବହୁତ ଭଲ ଯେ ତାଙ୍କ ବୟସ ଅନୁସାରେ ସେ ବହୁତ ଭଲ ମାନେ ଜଲଦି ରିକଭରି ହୋଇଛନ୍ତି।
ଓଁ ହୋ।
ହଁ କାହିଁକି ନା ଡକ୍ଟର କହିଥିଲେ ଛଅ ମାସ ଲାଗିବ କିନ୍ତୁ ଚାରି ଦିନରେ ସେ କଥା କହିଲା ସମସ୍ତଙ୍କୁ ଚିହ୍ନିଲା କାହାକୁ ଚିହ୍ନି ପାରୁନଥିଲା।
ଓହୋ।
ଚାରି ଦିନେ ସେ ସମସ୍ତେଙ୍କୁ ଚିହ୍ନିଲା କାହାକୁ ଚିହ୍ନିବି ପାରୁନଥିଲା ଏଇଟା ତ ଡକ୍ଟର କହିଥିଲା ସେ ଦି ମାସ ପରେ ଯାଇକି ଯାହା ରେସ୍ପନ୍ସ କରିବ କିନ୍ତୁ ଜଲଦି ବହୁତ ଜଲଦି ତାର ଲକ୍ଷଣ ଦେଖା
ସବୁ ସେ ଉପର ବାଲାଙ୍କ ଇଛାରେ ଆଉ।
ବୟସ ହେଲାଣି ନା ବୟସ ଆସିକି ଅଶୀ ପାଖାପାଖି ହେଲାଣି ପଞ୍ଚସ୍ତରୀ ରୁ ଅସିଏ
ଏତେ ବର୍ଷ ହେଲାଣି ଆଉ।
ହୁଁ।
ସମସ୍ତେ କଣ ସମାନ ଇଏ କରିପାରିବେ ରିକଭରି ହେଇପାରିବ ତାଙ୍କ ପଟି ଟା।
ନା।
ହଁ କୁ କୁଆଡେ କୁଆଡେ ବୁଲିବାକୁ ଯାଇଛ କୁଆଡେ?
ମୁଁ ତ କୁଆଡେ ଯାଇପାରୁନେଇ ବୁଲିବାକୁ ଯଉ ବର୍ଷା ହେଇଛି। କୁଆଡେ ଯାଇପାରୁନେଇ ବୁଲିବାକୁ।
ଆଁ ମାନେ କୁଆଡେ ଯାଇଛ ଯାହାହେଲେ ପିକନିକରେ କୋଉ ସାଙ୍ଗ ମାନ ଦେଖି ତମ କଲେଜରେ ଯାଇଥିବେ କି ଟ୍ୟୁସନ ଯାଇଥି
ନାଇଁ ସେମତି ଆମ ସାଙ୍ଗ ମାନେ କେହି ଯାଇନୁ କିଛି। ଭାବିଚୁ ଯିବୁ ବୋଲି ଫିଲିମି ଦେଖିବାକୁ। ଭାବିଚୁ ଦେଖିଆ କଣ ହୋଉଛି।
ହୁଁ ଟ୍ୟୁସନ ସ୍କୁଲରୁ ଯାଇନାହାନ୍ତି କି?
କଣ କହିଲୁ? ମୋର ନାହିଁ ଟୋ କାହାକୁ ହାଲୋ।
ହଁ ମୁଁ କହିଲି ଟିଉସନ୍ ସ୍କୁଲରୁ ତମେ କେବେ କୁଆଡେ ପିକନିକ ଯାଇନ ସାଙ୍ଗସୁ ତମେ ସେଇ ବଣଭୋଜି କରିବାକୁ ଯାଇନ?
ହଁ ଯାଇଚୁ ବୋହୁତ ଜାଗା।
ହଁ ସେଇଟା ହିଁ ପଚାରୁଚି କୋଉ କୋଉ ଜାଗା ଯାଇଚ?
ଆଉ ଟିଉସନ ପିକନିକ ତ ଆମେ ବେଶୀ ଯାଇନୋଉ ପ୍ରାୟେ ଗୋ ଥରେ ଯେତଳେ ଛୋଟବେଳେ ହେଇଥିଲୁ ଖାଲି ନନ୍ଦନକାନନ ସେତେବେଳେ ନନ୍ଦନକାନନ କିଛି ଜାଣିନଥିଲୁ ଆ
ହା ହା ହା ନନ୍ଦନକାନନ ତ ଏଇଠି।
ହଁ ସେତେବେଳେ ଛୋଟବେଳେ ଆଉ ଆଉ ଟିଉସନ୍ ପିକନିକ୍ ଆମକୁ ସାର୍ କୁଆଡେ ନିଅନ୍ ତିନି କାହିଁକିନା ବୋହୁତ ପିଲା ହେଇଯାଆନ୍ତି ନା।
ହୁଁଉଁ।
କୁଆଡେ କଣ ଅସୁବଧା ହବ ସେଥିପାଇଁ ସାର ନିଅନ୍ତି
ଆଚ୍ଛା ଆଚ୍ଛା।
ହୁଁ।
ଛି ଆପଣଙ୍କ ଘର ଟିକେ ଘରେ?
ଆଜ୍ଞା।
କଥା ହେଇକି ବୋହୁତ୍ ଭଲ ଲାଗିଲା।
ଆଜ୍ଞା ଥାଙ୍କ୍ ୟୁ।